ହାଲୋ ହଁ ସୁବିଲା ତ?
ହଁ ହଁ ସୁବିଲା ପୁରା କ୍ଲିୟର।
ହଉ ହଉ ମୁଁ ଏତବେଳୁ ଫୋନ୍ ଟା କରୁଥୁନି କାଇଁ ଉଠେଇଲେନି?
ହଁ ହେଇଟା ଯୋଉ ଫୋନ୍ ଟା ସାଇଲେନ୍ଟ କରିକି ଚାର୍ଜ ବସେଇଥିଲି। ବାହାରେ ଯେବେ ନାସ୍ତା କରୁଥୁଲୁ ତ ସେବେ ଆଉ ଦେଖିନି ଏଇନା ବି ଦେଖି ପାରିନଥାନ୍ତିି ମୋ ଭଉଣୀ କଇଲା କଇଲ ଅଲତୁ ଫୋନ କଣ ଗୁଁ ଗୁଁ ହଉଚି ମୁଁ ଦେଖିଲା ବେଳୁ କଲ ଆଉ ସି।
ଟିକେ ଦେଖିବେ ନା ଆଉ।
ସେଇଆ ବା ମୁଁ ସାଇଲେନ୍ ଟା କରିଦେଇଚି ମୋର ଆଉ ଏତେ ଖିଆଲ ନାଇଁ।
ହୁଁ। କେ କଥା ହେଇଗନେ ତାପରେ ଦେଖାଯିବ ହଁ। ମତେ ସେ ଯୋଉ ଅସାନ୍ତି ବୋଲି ଫୋନ କରନ୍ତିନି
ହଁ ହଁ।
ଆଉ ସିଏ ମତେ କହୁଥିଲା କହିଲେ ସେ ଟିକେ କଥା ହବ ମୁଁ ହଉ ହଉ ନମ୍ବର ଟା ଦେଇଥାଉ ମୁଁ କଥା ହେଲେ ଆପଣ ଦେଖିଲା ବେଳେ ଦି ତିନି ଥର କଲେଣି ଉଠଉନାହାନ୍ତି।
ଓହୋ।
ମୁଁ ଆଗେ ସେଥିରେ କଥିଲ ମୁଁନ ଆଗ ହଁ ଆଉ ପୁଣ ଆସିଲ କେମିତି କଥା ହେନ୍ତି ଆଉ ଆଉ କଣ ଖରା ହେଇଛି ନା?
ହଁ ପ୍ରବଳ ଖରା ମୁ ତ ଘରୁ ବା ମ୍ୟାରେଜ କୁ ଅଛି ତ ସେ ଏ ମୁଁ ଘରେ ହିଁ ବାହାରୁନି ବଇଛି ବାହା ଭିତରେ ତ ବଇଛି ଘର କଣ ବାହାରେ କଣ?
କାହାର ବାହାଘର ହଉଛି?
ଏ ମୋ ମାମୁଁଙ୍କର ଆଉ ଶଳା।
ଓ ହଁ ପୁଅ ବାହାଘର ନହେଲେ ମଜାମସ୍ତି ହବ ଆଉ
ହଁ।
ହଁ ଏଇନା ଆହୁରି ବାହାଘର ଅଛି ନା?
ହଁ ବାହାକଷି ଜୁଲାଇ ଏକରେ।
ହ ହୋ। ଜୁଲାଇ ଏକରେ ମାନେ ଆଉ ଆହୁରି ଅଛି ତାନେ ଆଉ।
ହଁ ଅଛି କିନ୍ତୁ କିନ୍ତୁ ମୋ ମାଇଙ୍କର ସେ କାମ ଫାମ କରିବେ ବୋଲି ମତେ କିଲେ ଝିଅ ପଳେଇବା ଜଲ୍ଦି ଆଉ ଟିକେ କାମ ଆମ କରିବେ ଆଉ ଫାଇଟା ବାହା ହଉଛି ଆଉ ଟିକେ ଅଧିକ ଦିନ ନ ରହିଲେ କଣ ଲାଗିବ।
ହଁ ଭଉଣୀ ମାନେ ଭା ହଁ ଭାଇ ବାହାଘରରେ ଭଉଣୀ ମାନେ ନିହାତି ଆଗେ ଆସିବେ।
ହଁ ବା।
ଆଗେ ନ ଆସିଲେ ତାଙ୍କୁ ବି ଭଲ ଲାଗିବନି ପ୍ଲସ ଘର ଲୋକଙ୍କୁ ବି ଭଲ ଲାଗିବନି।
ଭଲ ଲାଗିବନି ସେଇବେ ସେ କହିଲେ ଚାଆ ଯିବା ପଳେଇବା ମୁଁ କହିଲି ହଉ ଚାଲ ଆଉ।
ହଁ ଏଇନା ତ ଯାହାର ବାହାଘର ହବ ପୁରା ଗରମ ରେ ପୁରା ଇଏ ହେଇଯିବ ଆଉ।
ହଁ ପୁଣି ଦିନ ବାହାଘର ଅଛି କୁହନି।
ଦିନ ବାହାଘର ବେଶୀ ଆହୁରି ଇଏ ଲାଗିବ।
ହଁ ଦିନ ବାହାଘର ଖରାରେ ଏମାନେ କେମିତି ପ୍ରଶାସନ କରି କରି ବା ଖରାରେ କେମିତି ପ୍ରଶେସନ କରି କରି ଯିବେ ହେଁ।
ଆଉ ଆଉକୁ ମୁଁ ଏଇନା ରୁଟି କନି। ଭଜା ଭାଜିନି ମଟର ଆଳୁ ତରକାରୀ କନି।
ହଁ।
ଆଉ କରିକିନା ମତେ ଖାଇସାରିନି ଖାଇସାରିକି ମୁଁ ଟିକେ ଯାଏ ଟିକେ କଥା ହେଇଯିବା କୋଉଠିକି ତାପରେ ଯାଇ ଯୋଉ କଥା।
ଆଃ ହାଁ!
ଆଉ ତମ ଘରଟା କୋଉଠି?
ଅଳଦେଇପୁର। ଆମ ଘର ତ ଆମ ଘର ଏ ଯଉ ଢ଼େଙ୍କାନାଳ ଆଡ଼େ।
ଢେଙ୍କାନାଲ ଆଉ ତମର ଢେଙ୍କାନାଳ କହୁ ତ ସବୁବେଳେ ସେଆଡୁ
ହଁ ତ ମୁଁ ରଜରେ ମୋ ଭାଇ ଛୁଟିରେ ଯାଇଥିଲା ଘରକୁ
ହଁ। ତମ ମାମୁ ଘର କୋଉଠି ତମ ମାଇ ବାପ ଘର କୋଉଠି?
ମୋ ମାମୁଁ ଘରହେଲା ସମ୍ବଲ ପୁର ଆ ଏ ବାହାଘର ହଉଛି ବରମପୁରରେ।
ହଁ କେ ତାର ବ୍ରହ୍ମପୁରରେ ଅଛ
ହଁ। ହଁ ଏବେ ବରମ୍ ପୁରେ ଅଛି କାଲି ଆସିଲୁ ଛଅଟାରେ ପହଞ୍ଚିଲୁ ପଦିନ ରା ତି ଏଗାଟାରେ ବସିତିଲୁ କାଲି ସଖାଳେ ପହଞ୍ଚିଲୁ।
ଳେ
ହୁଁ ନାଇଁ ନାଇଁ ବସ୍ ରେ ତାଙ୍କର ବସ୍ ରେ ଟିକେ ସୁବିଧା ତ।
ଆ ହା।
ସେଠୁ
ଆଁ ହଁ ଆଉ ପାଠ ପଢା ସଇଲାଣି
ଆଉ୍। ହଁ ମୋରପା ଗ୍ରାଜୁଏସନ୍ ସଇଲାଣି ମୁଁ ଏବେ ପିଜି କରୁଚି ମାଷ୍ଟରରେ ଆଉ।
ଅ ହ। ଆଉ ତମ ବଡ ନା ସାନ ଭଉଣୀ?
ମୁଁ ସାନ ମୋ ଭା ମୋ ଉପରେ ମୋ ଭାଇ ଜଣେ ଅଛନ୍ତି।
ଅଁ ହଁ।
ଅଁ
ତମର ଆଉ ଭଉଣୀ ଅଛନି ନା?
ନା ନା ଆମର ଆମର ଗୋ ଦି ଜଣ ଖାଲି ମୋ ଭାଇ, ମୁଁ।
ଗୋଟେ ପୁଅ
ଆଉ ସ ଆଉ ସବୁ ଅଛ ହଁ ଗୋଟେ ପୁଅ ଗୋଟେ ଝିଅ ଆଉ ସବୁ ଅଛନ୍ତି ବଡ଼ପା ପୁଅ ବଡ଼ପା ଝିଅ ଏକା ସବୁ ଅ ଛନ୍ତି ଆଉ ହଁ ମୋ ବଡ ଆପାଙ୍କର ଦିଟା ପୁଅ ଆଉ ମୋ ମଝିଆ ବଡ଼ପା ଯିଏ ତାଙ୍କର ଦିଟା ପୁଅ ଗୋଟେ ଝିଅ।
ଅଁ ତମର ଗୋଟେ ପୁଅ ଗୋଟେ ଝିଅ ଆଉ।
ହଁ ଆମର ଗୋଟେ ପୁଅ ଗୋଟେ ଝିଅ ମୁଁ ସମଟଙ୍କୁ ସାନ ଆଉ।
ଓହୋ ଗେଲ୍ହା ତମେ ଆଉ? ହଁ ଆ।
ଆଉ ସବୁ ରୋଷେଇ ସଇଲାଣି ଯୋଉ ଇଭିନିଂ ପାଇଁ?
ତଁ ତଇଲେ?
ରୋଷେଇ ସଇଲାଣି କି ଇଭିନିଂ ପାଇଁ? ଏପା ଜଲ୍ଦି ଆସ ଆଉ ଦେଅ ପା ଭଲ ଅଛି? ହାଲୋ। ହାଲୋ ଆଲୋ। ୟା ଓପର ଟା ଓପଟା। ତା ଓପଟା।